ହ୍ୟାଲୋ।
ହଁ କଣ କରୁଛ?
ଏଇଠି ବସଚି ଆଉ ତମେ?
ମୁଁ ଛାତ ଉପରେ ବସିଥିଲି। ଆଉ ତମ ତମ ହଁ ହଁ। ମୁଁ କହିଲି ଆମ ଆଡ଼େ ଟିକେ ବର୍ଷା ଉଠେଇଛି ତ ଆକାଶରେ ପୁରା ମେଘୁଆ ମେଘୁଆ। ପାଗ କରଛି ବହୁତ ଥଣ୍ଡା ଲାଗୁଛି ସେଥିଲାଗି ଛାତ ଉପର ଅଛି।
ନାଇଁ ଆମର ଏଟେ ପବନ ଦଉ ଦଉନି କିନ୍ତୁ ପାଗ ପୁରା କାଉଁଳିଆ କରିଚି ପୁରା ଦିନ ମାନ। ହୁଁ।
ହଁ ଯେ ମୋର ସାଢ଼େ ତିନିଟା ଖଣ୍ଡେ ହେଇଚି।
ଓହୋ ଠିକ ତ ସବୁବେଳେ ବି ଏଇ ଟାଇମ ରେ ସବୁବେଳେ ଏଇ ଟାଇମ ରେ ହିଁ ଆସୁଛି ବର୍ଷା ଟା।
ମ ଦେଖ ସେ ବର୍ଷା ଟା ଉଠଉଛି ମାନେ କିନ୍ତୁ ବର୍ଷା ହିଁ ହଉ ହଉନି ଏବେ ମୁଁ ତା କହିପାରିବ ଆକାଶରେ ଯୋଉଁ କଳାହାଣ୍ଡିଆ ମେଘ ଦେଖାଯାଏ। କଳାହାଣ୍ଡିଆ ବାଦଲ ଥାଏ ତ ସେଇଟାକୁ କଣ କୁହନ୍ତି? ବର୍ଷା କୋଉଁଟାକୁ କୁହନ୍ତି ମେଘ କୋଉଁଟା କୁ କୁହନ୍ତି?
ଆ ମେଘ ମାନେ ଦେଖ ଏଇ ଯୋଉଁ ଆମର ଯୋଉଁ ଏଇ ଯୋଉଁ ନଈ କିମ୍ବା ପୋଖରୀରେ ଯୋଉଁ ସବୁ ପାଣି ନଥାଏ ନା ସେ ଯୋଉଁ ଯ ଖରା ହବା ଦ୍ଵାରା ସେ ଯୋଉଁ ଇଏ ଖରା ହବା ଦ୍ଵାରା ତାକୁ ସେ ପାଣିକୁ ସେ ଶୋଷିନିଏ। ଶୋଷି ନେଇଥାଏ ମାନେ ଗୋଟେ ଜଳଚକ୍ର ଟାଇପ ର।
ହଁ।
ସେଇଟା ନେଇକି ସେ ଆକାଶରେ ମାନେ କଳା କଳା ମେ ମେଘ ଖଣ୍ଡ କରିକି ସେମିତି ଆମର ଯେମିତି ବର୍ଷା ହୁଏ ଆଉ।
ମୁଁ ପଚା ମୁଁ କହିଲି କି ବାଦଲ ମାନେ କୋଉଟାକୁ ମେଘ କୁହାଯାଏ। କୋଉଟାକୁ ବର୍ଷା କୁହାଯାଏ?
ହଁ
ମାନେ କୁହନ୍ତି ନା ମେଘ ଉଠେ, ହୁଁ।
ଯୋଉଟା ବର୍ଷା ହୁଏ ମାନେ ପାଣି ଠୋପ୍ ଠୋପ ପଡେ ସେଇଟାମେ ମେଘ ଯା ବ ବର୍ଷା ତ ସେଇଆ ନା ନା ଅଲଗା ଅଛି। ହ
ଯେତେବେଳେ ଆକାଶ ରେ କଳାହାଣ୍ଡିଆ ବାଦଲ ପୁରା ଘେରି ଯାଇଥାଏ ସେ ସେଇଟାକୁ ମେଘ କୁହାଯାଏ, ଆଉ ଯେତେବେଳେ ସେଟା ପାଣି ଆକାରରେ ତଳକୁ ଆସେ ସେଇଟାକୁ ବର୍ସ
ସେଟା ବର୍ଷା ହଁ ହଁ।
ମାନେ ଦେଖିବୁ ଆଉ ବର୍ଷା ଛାଡିଗଲା ପରେ ଆକାଶ ଟା ସୁନ୍ଦର ସୁନ୍ଦର ଇନ୍ଦ୍ରଧନୁ ଦେଖା ଆରେ
ହଁ ମାନେ ସବୁବେଳେ ତ ଦେଖା ଯାଏନା ଇନ୍ଦ୍ରଜନୁ କେତେବେଳେ କେମିତି ଦେଖାଯା ଯାଏ।
କାହିଁକି ସେଟା ଦେଖାଯାଏ ତା ସେଇଟା ଜାଣିଚ କାହିଁକି ଇଦ୍ର ଦେଖାଯାଏ ଆକାଶରେ
କିନ୍ତୁ ମୁଁ ବେଳେ ବେଳେ ଯାଇଚି। ବେଳେ ନା ବେଳେବେଳେ ଜାଣିଚି ନୁ ଦେଖିଚି। ହଁ।
ସେଇଟା ଯେତେବେଳେ ଦେଖାଏ ବର୍ଷା ଛାଡିଗଲା ପରେ ଯେତେବେଳେ ଖରା ଦେଖାଏ ସେତେବେଳେ ଇନ୍ଦ୍ରଧ ଦେଖାଯାଏ।
ହଉ ଠିକ ଅଛି, ବର୍ଷା ହେଲା ପରେ କଣ ପାଇଁ ଆକାଶ ଟା ନାଲି ଦେଖାଯାଏ?
ନାଇଁ ମୁଁ କଣ କହୁଚି ଶୁଣଛି ଯେତେବେଳେ ଇନ୍ଦ୍ରଧଣ୍ଡା କାହିଁକି ଦେଖି ଦେଖାଯାଏ ଖରା ମାନେ ଯେତେବେଳେ ବର୍ଷା ଛାଡାଯାଏ ଆକାଶରେ ସୂର୍ଯ୍ୟ ଆସନ୍ତି ନା! ତ ସୂର୍ଯ୍ୟଙ୍କର କି ଣଟା ବାଦ ଲୋକରେ ଛୋଟ ଛୋଟ ଜଳ କଣିକା ସବୁ ରହିଯାଇଥାନ୍ତି। ଯେତେବେଳେ ସୂର୍ଯ୍ୟର କ୍ଷୀର ଟା ସେଇ ଜଳ କଣିକା ଉପରେ ପଡେ ସେ ମାନେ ସେଇ କଣିକାର ଆଲୋକୋକରେ ସେ ଆଲୋକ ଗୁଡାକ ସୂର୍ଯ୍ୟଙ୍କ କିରଣରେ କଣ ସାତଟା ରଙ୍ଗ ଥାଏ ନା ନା
ହ
ସୂର୍ଯ୍ୟ କିରଣର ସାତଟା ରଙ୍ଗ ଥାଏ, ସେଇ କିରଣ ଗୁଡା ପାଣି କଣିକା ଦ୍ଵାରା ଆମକୁ ଇନ୍ଦଧନୁ ଆକାରରେ ଦେଖାଯାଏ।
ହଁ ହଁ।
ତମେ କଣ କୋହୁଥିଲ ଆକାଶ କାହିଁକି ନାଲି ଦେଖାଯାଏ, ସେ
ହଁ ବ ମୁଁ ବି ସେ ପୁରା ଜାଣିନି ଦେଖିବ ସଦାବେଳେ ବର୍ଷା ବର୍ଷା ହେଇସାରିଲ ପରେ ଦେଖିବୁ କି ଆକାଶ ପୁରା ପୁରା ନାନି ହେଇଯାଇଥାଏ। ପ୍ରାୟ ପବନ ଯେବେବି ମାନେ ପବନରେ ବର୍ଷା ଆସିଥିବ ପବନ ଦେଇକି ବଷ ଯୋଉ ହୁଏନି ସେତେବେଳେ ବି ଆକାଶନାଲି ଦେଖା ଯାଇଥାଏ।
ହଁ ସେଇଟା ତ ଦେଖେ ଯେ ଆକାଶ ଟା ଲାଲ କଣମେ ସେଇଟା ତ ମୁଁ ଜାଣିନି ତ ଇନ୍ଦ୍ରଧନୁଠାରୁ ପରିବାର କାରଣ ହେଇଚି ଏଇୟା ଇନ୍ଦ୍ରଧନୁରେ କେତେଟା ରନ ହୁ। ସେ ସାତଟା ରଙ୍ଗର ନାଁ କହିଲ?
ନାଲି, ନାରଙ୍ଗୀ ବାଇଗଣୀ ସବୁଜ ନୀଳ ଆରେ
ଏଇ ସବୁ ରଙ୍ଗକୁ ମନେ ରଖିବାର ଗୋଟେ ଛୋଟ ସୂତ୍ରଟି ବହୁ ଛୋଟ ସହଜ ସୂତ୍ରଟେ ଅଛି। ବାଘ ନୀସ ହନାନା।
ହଲାନା।
ହଲାନା ନୁହଁ ହନାନା ନ। ନାଲି ନରେ ନା
ହନା କିନ୍ତୁ ଆମେ ସଦାବେଳେ ଯୋଉ ଖେଳନ୍ତିନି ନା କିସ୍ ଯୋଉ କିଛି ବି କୁହନ୍ତିନି ବାଘ ନୀସ ହଲାନା ମୁଁ ସେଇଟା ଜାଣିଚି, ହନାନା ନୁହଁ ବୋଲି ଜାଣିନଥିଲି।
ରେ ଲାଲି ତ ହବନି ନା ସେଟା ନଟା କିନ୍ତୁ ଯେହେତୁ ଯେହେତୁ ଆମେ ଛୋଟବେଳେ ସେତବେଳୁ କହନ୍ତି କି ଯାହାବି ମନକୁ ଆସେ କହିଦିଅନ୍ତି। ଛୋଟବେଳେ ସେ ଯୋଉ ଖେଳନ୍ତି ବହୁତ ଚି ଏମିତି କିଛି ଖେଳଥିଲା ଏବେ ନା ସେ ସବୁ ଦେଖିବାକୁ ହିଁ ମିଳୁନି।
ସବୁ ମୋବାଇଲ ଦେଖିଲେ ନା ଖେଳିବି କେମତି?
ସବୁ ମୋବାଇଲ ହିଁ ମୋବାଇଲରେ ହିଁ ଖେଳୁଚନ୍ତି କିନ୍ତୁ ଆଗେ ଆମେ କଣ ହ ସ୍କୁଲରୁ ଆସିଲା ପରେ ସମସ୍ତେ ସାଙ୍ଗ ହେଇକି ଗାଁ ପଡିଆରେ ଖେଳିବାଟା ନିଶ୍ଚିନ୍ତ।
ହଁ ସେ ବହୁତ କିତେ କଣ କିସ୍ କିସ୍ ରଙ୍ଗ କି କାସା ରଙ୍ଗ ସେତ ଯୋଉ ମାନେ ପତ୍ର ଦେଖେଇକି ଯୋଉଟା ଆଉ ଗୋଟେ ବାସ୍କେଟ ବଲ, କିତି କିତି ବି ନାଇଁ?
ଏବେ ଯୋଉ କୁହନେଇ ନା ଧୀରେ ଧୀରେ ସେ ଖେଳ ଗୁଡା କୁଆଡ଼େ ହଜି ହିଁ ଗଲାଣି। ସେ ପିଲାମାନଙ୍କ ସେ ନବେ ଦଶକର ପିଲାମାନଙ୍କ ସହିତ ସେ ଖେଳ ବି ସବୁ ହଜିଗଲାଣି।
ଏବେ ତ ଛୁଆ ବି କିଏ ବି ଖେଳୁନାହାଁନ୍ତି, କ୍ରିକେଟ ବି ସେମ୍ ଏ-ଏ-ଏବେ ବି ଅଧା ଲୋକ କ୍ରିକେଟ ବି ଖେଳୁନାହାଁନ୍ତି, ପ୍ରାୟତଃ ଖେଳୁଛନ୍ତି କଣ କହିଲ ମୋବାଇଲରେ ସେ ଯୋଉ ଗେମ୍ ଖେଳୁଛନ୍ତି, ନହେଲେ ମୋବାଇଲ ଦେଖୁଛନ୍ତି ବସିକି
ବର୍ଷା ହେଲା ବେଳେ ଗୋଟେ ପଥରଟେ ପଡେ
କୁଆ ପଥର ନାଇଁ?
ମୁଁ କହିଲି ବର୍ଷା ହେଲେ ବି ଗୋଟେ ପଥରଟେ ପଡେ ମନେ ଅଛି? ହ୍ୟାଲୋ। ହ୍ୟାଲୋ।
ହଁ ଶୁଭୁ
ମୁଁ କହିଲି ବର୍ଷା ହେଲା ପରେ ଗୋଟେ ପଥରଟେ ପଡେ ମନେ ଅଛି?
ବର୍ଷା ହେଲେ ଯୋଉ ପଥରଟା ପଡେ, କୁଆପଥର ଯୋଉ କୁହନ୍ତି ତ?
ହଁ ହଁ ତାକୁ କେବେ ଗୋଟେଇଚ?
ନାଇଁ ସେଇଟା ତ ମୁଁ ଦେଖିଛି କିନ୍ତୁ କୁଆପଥରର ବହୁତ ଟାଣ ଥାଏ, ମୁଣ୍ଡ ଫୁଣ୍ଡରେ ବି ପଡିଲେ ମୁଣ୍ଡ ପୁରା ଫଟେଇ ଦିଏ।
ଆମେ ସବୁ କଣ କରୁ ନା ଯେତେବେଳେ ବର୍ଷା ହୁଏ ଅପେକ୍ଷା କରିଥାଉ କେତେବେ କୁଆପଥର ପଡିବ। କୁଆପଥ ଥର ପଡିଲା ପରେ ବର୍ଷା ଛାଡିଦେଲା ପରେ ତାକୁ ଯୋଉ ଗୋଟେଇକି ଆଣିବାର ମଜା ଟା ବହୁତ ଭଲ ଲାଗେ, ମାନେ ଆମ ବେଳେ ପ୍ରତିଯୋଗିତା ଚାଲେ ମୁଁ କେତେ କୁଆପଥର ସଂଗ୍ରହ କରିପାରୁଛି?
ହଁ ସେ ତ ଗୋଟେ ଆଣିଲା ବେଳକୁ ଆଉ ଗୋଟେ ବୋଇ ଯାଇଥିବ ପାଣି ଭଳିଆ।
ସେଇଥିରେ ବି ସେଇ ଛୋଟ ଛୋଟ ଜିନିଷରେ ବି ବହୁତ ମଜା ଥିଲା ସେତ ସେ
ହଁ ହଁ ସବୁ କିଛିର ମଜା ଥିଲା କିନ୍ତୁ ଏବେ ନାଇଁ।
ବର୍ଷା ହେଲେ ହଁ କଣ କହୁଥିଲ?
ମୁଁ କହିଲି କେମତି ତମେ ସ୍କୁଲ ଟାଇମ୍ ରେ ସବୁବେଳେ ସ୍କୁଲରେ ଥିଲାବେଳେ, ମାନେ ବଡ ଦିଦି ହଉ କି ଭାଇ ମାନେ କଲେଜ ଯାଉଥିବେ ଆମେ ଦେଖିକି ମନ କଣ ହେଇଯାଏ ଆ ଏ ସ୍କୁଲ ବେଳେ ଟା କେବେ ସରିବା ଆମେ କଲେଜ ଯିବୁ ପୁଣି ଏଇନା କଲେଜ ସରିଗଲା ବେଳକୁ କହୁଛନ୍ତି। ଏଇ ଯୋଉ ସ୍କୁଲ ଜୀବନ ଟା ଆଉ ଫେରି ଆସନ୍ତାନି। ଆମେ ପୁଣି ସେଇ ମଜାମସ୍ତି କରନ୍ତି।
ବର୍ଷା ହେଲେ ତମର କଣ କଣ କରିବାକୁ ଭଲ ଲାଗେ?
କୁଡି ଖାଇବାକୁ ଭଲ ଲାଗେ। ଆଉ ବର୍ଷରେ ମାନେ ଖରା ବେଳେ ଟାଇମ ରେ ଯେତେବି ବର୍ଷା ହୁଏ। ସେତେବେଳେ ଭିଜିକି ନାଚ୍ ଚିବାକୁ ଭଲ ଲାଗେ।
ବର୍ଷାରେ ଭିଯିବୁ ମାନେ ବହୁତ ଭଲ ଲାଗେ। ସେ ଯୋଉ ବର୍ଷା ପାଣି ବର୍ଷାର ଛିଟା ବହୁତ ଭଲ ଲାଗେ।
ତାପରେ ଜର ହୁଏ ଥଣ୍ଡା ବି ହୁଏ।
ହଁ ସେଇଟା ତ ନିଶ୍ଚିନ୍ତ ବର୍ଷାରେ ପିନ୍ଧଥିଲି ସେମିତି ଥଣ୍ଡା ଜର ହବ।
ଆଉ ବ ବର୍ଷାକୁ ଏନଞ୍ଜୟ କରିବା ପାଇଁ ମାନେ ଟିକେ ଇଏ ମୁହୂର୍ତ୍ତ କରିବା ପାଇଁ କଣ ଖାଆନ୍ତୁ କୁହନି? ଯୋଉ ଚା ଆଉ ଚା ସହିତ ପକୁଡିବି
ହଁ ଚା ପକୁଡି ତ ବହୁତ ଭଲ ଲାଗେ ମତେ ଖାଇବାକୁ ବି ବର୍ଷା ଦିନରେ ତା ସହିତ ମ ସଲା ମୁଢି ଖାଇବାକୁ ବହୁତ ଭଲ ଲାଗେ। ବର୍ଷ
ଓ ମୁଁ ମସଲା ମୁଢି ମାନେ ଯୋଉ ମ ସଲା ମୁଢି କେମିତି ବନେଇକି ଖାଅ? ହଁ।
ମସଲା ମୁଢ ଯେମିତି ମୁଢି ହେଇଗଲା ତା ଦିହରେ କିଛି ଯୋଉ କୁହନ୍ତି ମିକସଚର ମିଶେଇ ଦବ କାକୁଡି ପିଆଜ ଆଉ ଧଣିଆ ପତ୍ର ଲେମ୍ବୁ ହଁ ସେଇଟା ମୁ ଝାଲ ମୁଢ ସେଇଟା ମୁଁ ଝାଲ ମୁଢି କୁହନ୍ତି ମୁଁ ମସଲା ମୁଢି କହିଦେଲି। ତାକୁ ଝାଲ ମୁଢି କୁହନ୍ତି ଧନ୍ ହଁ ଧନ୍ ହଁ ଟମାଟୋ ଧନିଆ ପତ୍ର ଲଙ୍କାଗୁଣ୍ଡ ଜିରା ଗୁଣ୍ଡ ଚାଟ ମସଲା
ହଁ ତମେ ଯୋଉ ମସଲା ମୁଢି କହିଲ ନା ମୁଁ ଭାବିଲି ମାନେ ଯୋଉ କଣ କହିଲା ପିଆଜ ରସୁଣ ଦେଇକି ତାକୁ ଯୋଉ କଷିକି ମସଲା ଯୋଉ ଦେଇଥାଉ ମାନେ
ମାନେ ମୁଁ ସେଇଟା ମାନେ କଣ ମୁଁ କହିଦିଏ ମସଲା ମୁଡି କିନ୍ତୁ ଝାଲ ମୁଡି ହେଇଥାଏ ହଁ ସେଥିରେ ସବୁ ମସଲା ଇଏ ହଁ ତ
ଘରେ ବି ବନେଇକି ଖାଇଛି ମାନେ ଯୁଆଡେ ବି ଯାଉ କିଛି ବୁଲିବା ପାଇଁ ହେଲା ସନ୍ଧ୍ୟା ଟାଇମରେ ଦେଖିବା ବଜାର ମାନଙ୍କରେ ବି ସେ ଜିନିଷ ମିଳେ
ହଁ ଗାଁଠୁ ବର୍ଜ ଯେ ସେ ଜିନିଷ ତ ସବୁଠି ମିଳିଯିବ।
ହଁ ଯୋଉ କଣ କହିଲ? କେମିତି କହିଲ ଯେମତି ସିଙ୍ଗଡା ଟା ଆମେ ବନାନ୍ତିନି ଖାଇବା ପାଇଁ ଯୋଉ ପୁରା ମୋଡା କି ଚାରି କଡ ଟା ବି ସେମିତି ସେମତି ମୋଡିକି ତା ଭିତରେ ଦିଅନ୍ତି।
ହଁ ସେମିତି ହିଁ ଦିଅନ୍ତି।
ଆଜି ତମେ କ ଖାଇଥିଲ?
ଆଜି ଖରା ବେଳେ ଆମର ଭାତ ହେଇଥିଲା ଡାଲମା ହେଇଥିଲା। ଆଉ ଆଳୁ ଆଳୁକୁ ଯୋଉ ମସଲା ଦେଇକି ଭାଜନ୍ତି ନା ବେଶ ସବୁ ଦେଇକିନା ଏଇ ଭଜା ଟା ହେଇଥିଲା ଆଉ ଗୋଟେ ଆମ୍ବ ଆଉ କାକୁଡି। ତମେ କଣ ଖାଇଛ?
ମୁ ଆଜି ଖାଇଥିଲି ଭାତ ମାଛ ସାଲାଡ ଆଉ ଆମ୍ବ ଆଉ ଶାଗ ଭଜା ବି ଖାଇଥିଲି।
ଆମକୁ ମାଛ ବହୁତ ଭଲ ଲାଗେ। ଖାଇବ କଣ?
ନାଇଁ ଆଉ କଣ କରିବା ବାଧ୍ୟ ତ ଖାଇବା ପାଇଁ ମାଛ ମାର ଜଣିଛ? ମାନେ କଣ୍ଟା ଟା ବାହାର କରିକି ଖାଇପାରେ ନା ଚିକେନ କେ
ଓ ଆଛା ମାଛର ନାଁ ସବୁ ଜାଣିଛ କେତେ
ହଁ ମୁଁ ଜାଣିଛି କିଛି କିଛି ମାଛ ଜାଣିଛି।
ଯେମିତି
ଯେମିତି ଭାକୁର ଜାଣିଛି ରୋହି ଜାଣିଛି ଗୋଟେ ଚିତ୍ତଳ ଗୋଟେ ବୋଲି ଗୋଟେ ମା
ହଁ ହଁ ଯେ
ସେଟା ବି ଜାଣିଛି ଇଲିସ୍ ନା ସେଟା ଖାଇନି କେତା କିନ୍ତୁ କଣ୍ଟା ପୋହଳା ଜାଣିଛି। ଏମ ଏମିତି କି ଛି ନାଁ ଜାଣିଛି ଆଉ ଆଉ ଗୋଟେ କଣ ଦୀ ସୀଙ୍ଗିଆ ଗୋଟେ କଣ କହିଲା? ଯୋଉ ଦି ସିଙ୍ଗିଆ ଯୋଉ ମାଛ ଖୁଅନ୍ତି। କୁହନ୍ତି ସେଟା ଜାଣିଛି ସିଙ୍ଗି ସିଙ୍ଗି
ସିଂଙ୍ଗି ମାଛ ତମେ ସେପଟେ ନଈ ମାନେ ନଈ ଅଛି?
ନଈ କିନ୍ତୁ ମୁ ଦେଖିନି କିନ୍ତୁ ପୋଖର ଅଛି।
ପୋଖରୀ ମୁଁ ଭାବିଲି ତମେ ଏତେ ମାଛ ନା କହିଲଣି ମତେ ନଈକୂଳିଆ ଅଞ୍ଚଳ ଯୋଉ
ନାଇଁ ନାଇଁ ଏସବୁ ଯୋଉ ମା ଯୋଉ ବଜାର ମାନ କୁ ଆସେ ନା ଏଗୁଡା ସବୁ ମୁଁ ଦେଖିଛି ଶୁଣିଛି ଆଉ ଆମେ ଏ ଗାଁ ରେ ରହୁଛୁ ନା ଗାଁରେ ବି ସବୁ ବେପାରୀ ମାନେ ଆସନ୍ତି ବିକିବା ପାଇଁ ସେମାନେ ଏରୁ ଏଇସବୁ ନାଁ ବି କୁହନ୍ତି।
ଲାଗେ କି ନାଇଁ?
ହଁ ମତେ ଚିଙ୍ଗୁଡି ଭଲ ଲାଗେ କିନ୍ତୁ ବହୁତ ବଡ ବଡ ଚିଙ୍ଗୁଡି କିନ୍ତୁ ବହୁତ ଭଲ ଲାଗେ ମତେ।